ସାଙ୍ଗ କଣ କରୁଛୁ?
ଛାତ ଉପରେ ବସିଛି।
ହଁ ଭୁଲି ଭାଲି ଗଲୁ କଲ ଫଲ ନାଁ ହଷ୍ଟେଲ ଗଲା ଦିନରେ ଭୁଲିଗଲୁ।
ନା ମୋର ଟିକେ ଆକ୍ସିଡେଣ୍ଟ ହେଇଯାଇଥିଲା ତ
କେମିତି?
ମୁଁ ହାତଟା ଭାଙ୍ଗି ଯାଇଥିଲା ମନ୍ଦିରରେ ପିଟିଇ ଯାଇଥିଲି
ଏଇ ପ୍ରଭୁ ଏ ଭଲ ତ ଏବେ?
ହଁ ଏବେ ପୁରା ଭଲ।
ଓହୋ ନା ମୁଁ ସେଇ କଥା କହିଲି କି ଫୋନ କରି ଆଛ କଣ କନି ମୁଁ ଟିକେ କରିଦେବି ତାକୁ ଏବେ ତାନେ ଭଲ।
ହଁ ଏବେ ଭଲ।
ଓ ହଉ ଯାହା ହଉ ଆଉ ତ ମାନେ ଏଇ ଘରେ ଅଛି ଆଉ କଣ ପଢିମି ଭାବୁଛି ଆଉ। ପ୍ଲସ ଟୁ କଲୁ ନା ପ୍ଲସ୍ ଥ୍ରୀ?
ମୁଁ ପ୍ଲସ୍ ଥ୍ରୀ ଗଲି।
ଠିକ ଅଥା ଆଉ ମୁଁ କହୁଥିଲି କଣ କହିଲୁ ଯୋଉ ଇଏ ନହେଲେ ଯୋଉ ତୁ ତ ଦି ଚାରି ବର୍ଷ ହେଲା ତ ଦେଖା ଦରଶା ନଥିଲା ମୁଁ ନମ୍ବର ତୋର କୋଉଠି ପାଇନି ଜାଣିଛୁ ନା ସେ ଯୋଉ ଆମ ଆଉ ଗୋଟେ ସାଙ୍ଗ ଯୋଉ ନୁହ ନା ଆମେ ମିଶନ୍ତି। ତାକୁ ମୁଁ ପଚାରିଲି ମୁି କହିଲି ତା ନମ୍ବର ଟା ଅଛି ନା ଦେନି କଇଲା କା ନମ୍ବର ମୁଁ ତା ପରେ ତୋ କଥା କଇନି କଇନି କହିଲା ହଁ ଅଛି ମୋ ପାଖରେ। ମୁଁ ଆଗ ଦେଏନି ମୁଁ ତାକୁ ଫୋନ କରେ ଚାଲୁନ ବେ ଆମେ କେବେ ଟେନ୍ଥ ବ୍ୟାଚ୍ ମିଶିକି ସବୁ ଫିଷ୍ଟ୍। ଷ୍ଟ ମିଷ୍ଟ କରିବା କୁଆଡେ ବୁଲିବାକୁ ଯିବା ଗୋଟେ।
ଯୁନିୟନ ରିୟୁନିୟନ କରିଆ।
ହଁ ରିୟୁନିଅନ କରିବା ତୁ ଯେମିତି କହିଲୁ କି ତୋ ହାତ ଭାଙ୍ଗି ଯାଇଛି ମୁଁ କହନି ସିନା ତୁ କି। ପଢ଼ିନୁ ପଢିଲୁନୁ ବୋଧେ ପ୍ଲସ ଟୁ କଲୁନୁ ଆଉ ସେଇଥୀ ପାଇଁ ପଚାରନି ପ୍ଲସୁ କରିବୁ ନା ପ୍ଲସ ଟୁ କଲୁ।
ନା ବାଆଁ ହାତ ଭାଙ୍ଗିଥିଲା ତ।
ଓହୋ ହଁ ଭଲ ପଢାପଢି ସଦାବେଳେ ଚାଲୁ ରଖିବୁ ଭଲ।
ହଁ।
ଚାଲୁନା କେବେ ଗୋଟେ ଫିସ୍ଟି କରିବା ବେ ସବୁ ମିଶିକି।
କରିବା ଗୋଟେ ପର୍ବ ଦେଖିଲେ କରିବା।
ହଁ ଗୋଟେ ପର୍ବ ପର୍ବ। ବ ଏବେ ଆଗକୁ ଆଗକୁ ତ ଆସୁଛି ବର୍ଷା ପରେ ବର୍ଷା ଦିନ ପରେ ବଢ଼ିଆ ଯୋଉ ଗୋଟେ ଦିନ ଆସିବ ଯୋଉ। ଆର ଟା ଗ୍ରୀଷ୍ମ ବର୍ଷା ହଁ ସେଇ ଶୀତ ଟାଇମ ରେ। ଆମେ ଯିବା ବୁଲିବାକୁ କାଳୀ ପୂଜା ଥିବା ନା କାଳୀ ପୂଜା ଦୁର୍ଗା ପୂଜା ସେଇ ଟାଇମ ରେ କୁଆଡେ ଗୋଟେ ବୁଲି। ବୁଲିଆକୁ ଯିବା ଏ ପାହାଡ ଫାହାଡ ଏରିଆ କୁ ଯିବା ପାହାଡ ଥିବ ଯେମତି ଝରଣା ଥିବ ନା ଶୀତ ଦିନେ। ନେ ଦେଖୁନୁ ନା ଝରଣା ରୁ ପାଣି ବାହାରୁଥିବ ଖରା ଦିନେ ସବୁ ଶୁଖି ଯାଇଥାଏ।
ହଁ।
ସେଇଥୀ ପାଇଁ ଆମେ ଯିବା ବ ଯିବା ବର୍ଷା ଦିନେ କି ଶୀତ, ଶୀତ ଦିନେ ଯିବା ସବୁଠୁ ବେଶୀ। ସି ଦିନେ ଯିବା। ଯାଇକି ସେଠି ଫିଷ୍ଟ ମିଷ୍ଟ୍ ପାହାଡ ଉପରେ କରିବା ତୁ ମୁଁ ଆଉ ସେଇ ଚାରି ଜଣ ସାଙ୍ଗ। ସବୁ ମିଶିକି ଯିବା।
ଆମ ସାଙ୍ଗରେ ବା ଏଥିର ଗୋଟେ ମଜା ଘଟଣା ହେଇଗଲା।
କଣ ହେଲା କଣ।
ଆମେ ଗୋଟେ ଜାଗା କୁ ଜାହାରିଥିଲୁ ପାହାଡ଼କୁ ଯିବାକୁ ବାହାରିଥିଲୁ।
ହଁ।
ଯାଇଁ ପହଞ୍ଚିଲୁ ଗୋଟେ ଗାଁ ଭିତରେ।
ହେ ପ୍ରଭୁ ତମେ ଯାଇ ନଥିଲ କେବେ ଆଗରୁ।
ନା ଆମେ ଏ -ମ ଫୋନରେ ଦେଖି ଦେଖି ଯାଉଥିଲୁ।
ହୁଁ ହୁଁ।
ଦେ ଫୋନ ଦେଖେଇ ଦେଲା ଆମେ ଯାଇ ଗୋଟ ଗାଁ ଭିତରେ ବାହାରିଲୁ।
ହେ ଫୋନ୍ ଫୋନ ରେ ବିଶ୍ଵାସ କରି କେବେ ଯିବନି। କରଲ ଯୋଉ ଚାକା। ଯିଏ ନାଇ ସେ ବା ତମେ ଗୋଟେ ଯା ଜାଣିଥିବ ଚିିନିଥିବ ଯିବ ଆଉ ନ ଜାଣି ଶୁଣିକି କେମିତି ପଳଉଛ ତମେ।
ଫେର୍ ଖରାରେ ବୁଲେଇକି ଗାଡ଼ି ନେଇକି ଆଇଲୁ ଆଉ।
ହୁଁ ହୁଁ ହଁ ଏଇ ଯୋଉ ଖରା ହଉଛି କେବେ ଯାଇଥିଲ କେବେ?
ରଜ ଟାଇମ ରେ ଯାଇଥିଲୁ।
ବୁଲିବାକୁ ଯାଇଛ ଆଉ ରଜ ତମକୁ ବୁଲେଇଲା ଆଉ। ଆଉ ରଜରେ କଣ ତମ ଗାଁରେ ସବୁ ଦୋଳି ଫୋଳି ଲାଗେ ନା।
ଆଗରୁ ବହୁତ ଲାଗୁଥିଲା ଏବେ ଆଉ ଛୁଆ ଇଚ୍ଛା କରୁନାହାନ୍ତି ଘରେ ବସୁଛନ୍ତି।
ବଢିଆ ଚକ୍ରି ଦୋଳି ଲାଗିଥିଲା ପଟା ଦୋଳି ଲାଗିଥିଲା ଆଉ ଟୁଲ ଦୋଳି ଆମ ଗାଁରେ ଅଛି ହେଲା। ଟୁଲୁ ଦୋଳି ଲାଗିଥିଲା ଟୁଲ ରେ ସେ ଦୋଳିଟା ହବ ପୁରା ସିଧା ସିଧା ଝୁଲିବ ଟୁଲ ଦୋଳି ଲାଗି। ଥିଲା ମାନେ ଟୁଲ ଟା ମାନେ ବୁଝି ପାରୁଛ ଲମ୍ବା ବେଞ୍ଚ ଯୋଉ ନୁହଁ ନା। ସେଇ ଟା ହିଁ ଯେ ତା ଦି ପାଖରେ ରସି ବନ୍ଧା ହବ ରସିବନ୍ଧା ହେଇକି ଉପରେ ଦିଇଟା ନଡିଆ ଗଛ ଆମ ସେମ ସେମ ସିଧାରେ ଅଛି। ତମର କିଛି ଗୋଟେ ଥିବ ସେମିତି ବାଉଁଶ ବାନ୍ଧ ବାଉଁଶ ରେ ଏପଟେ ରସି ବାନ୍ଧିକି ବାନ୍ଧିବ ସେ। ସେପଟେ ରସି ବାନ୍ଧିବ ସିଦ୍ଧା। ସିଧା ଲମ୍ବିଆ ଆକାରେ ସିଏ ସେପଟକୁ ଝୁଙ୍କକିବ ତୁ ଏପଟକୁ ଝୁଙ୍କିବୁ ଯେମିତି ପଟା ଦୋଳି ରେ ଜଣେ ଯେମିତି। ବାଏ ଦି ଜଣ ବାଆ ନ୍ତି ଦେଖୁଚୁ ନା। ଏପଟୁ ପଛୁଆ ଜଣେ ବାଇବ ଆଗୁ ସେପଟୁ ଜଣେ ବାଇବ ସେମିତି ଟୁଲ ରେ। ଟୁଲ ରେ ସେମିତି ଦିଅଣ ହଁ ଏ। ନା ବହୁତ ନୁହଁ ଦି ଜଣ ଏପଟେ ଜଣେ ସେପଟେ ଆଉ ମଝିରେ ବି ସବୁ ଗଳି ପଡିବ ନା। ଏଥିରେ କଣ ତୁ ରଶୀଟାକୁ ଧରିକି ବସିପାରିବୁ। ଧର ଟୁଲୁ ଏପଟେ ଗୋଡରେ ଦେଇ ଦେଇକି ବାନ୍ଧି ଦେଲୁ ଆଉ ରସିି ବି ଯିବନି କୁଆଡେ।
ମୁଁ ତ ମୁଁ ବସେନା ଇଏରେ ଦୋଳିରେ।
ଦୋଳି ଖେଳୁନୁ। ଆଉ ତୁ ରାମ ଦୋଳି ଖେଳୁ ନା ରାମ ଦୋଳି ଖେଳିଛୁ ନା?
ରାମଦୋଳି ମୁଁ ଜୀବନରେ ବସିିବି ଭାରି ଡର ମୋତେ।
ଏଇଥର କେବେ ଗୋଟେ ବସିବୁ ପୂଜା ପ୍ରୋଗ୍ରାମରେ ଆମେ କୁଆଡେ ଯିବା। ତତେ ଡାକମି ତୋ ତ ନମ୍ବର ହେଇତ ରହିଗଲା। ଭଲ ଆମେ ଏଇକିନା ସବୁଦିନ ବୁଲାବୁଲି କରିପାରିଆ। ଆଉ ଯେମିତି ତୁ ରାମଦୋଳିରେ ବସି ରାମଦୋ ବଢିଆ ଲାଗିବ ବସିଆକୁ ରାମ ଦୋଳି ସବୁଠୁ ବେଷ୍ଟ।
ପରୀକ୍ଷା ଭଲ ହେଲା?
ହଁ ପରୀକ୍ଷା ବଢ଼ିଆ ଯାଇଛି ମାର୍କ ଆସି ସାଇଲାଣି ସବୁ ଭଲ।
ଗୋଟିଏ କମିଗଲା ଆଉ।
ଓହଁ ତୁ ଟିକେ ମାନେ ହାତଟା ପାଇଁ କମି ଯାଇଛି ତୁ ଟିକେ ହାତ ପା ଯାହାବି ହେଲେ ପଢାପଢି ଟିକେ ଅସୁବିଧା ହେଲା ମାସ ଭଳିଆ ତୁ କେତେ ଦିନ ରଖିଲୁ ହାତ ସେ ବାଣ୍ଡେଜ କରିକି?
ସେଟା ମାସେ ରହିଲା ଦି ମାସ ପର୍ଯ୍ୟନ୍ତ ପଢାପଢି ଟିକେ ଇଏ ହେଇଗଲା ଅଫ୍ ହେଇଗଲା ଆଉ।
ଓହୋ ମୁଁ ଆଉ ଜାଣିନି ଏତେ ଦିନ ମାନେ ତୋର ଏମିତି ହେଇଥିଲା ବୋଲି ମୁଁ ଜାଣିନଥିଲି। ଏ ତୁ କହିଲୁ ବୋଲି ମୁଁ ଜାଣିଲି।
ଏ ରଜ ଟାଇମରେ ହେଇଥିଲା।
ଓ ହୋ ଆରବର୍ଷ। ଆଉ ମୁଁ କହୁଥିଲି ଏଇ ଯୋଉ ଏଇ ରଜରେ ତମେ ଯୋଉ ଯାଇନଥିଲ ନା।
ହଁ।
ଏଇଟା ମାନେ ସେ ଯାଇଥିଲ, କେତେ ଜଣ ମିଶିକି ଯାଇଥିଲ ସବୁ?
ଆମେ ଯାଇଥିଲୁ ଛଅ ଜଣ।
ଛଅ ଜଣ କେହି ବି ଜାଗା ଦେଖିନଥିଲ।
ନା ନା ସେମାନେ ଛଅ ଜଣରୁ ଆମେ ଦି ଜଣଙ୍କ ଗୋଟେ ଅଲଗା ଜାଗାକୁ ପଳେଇଲୁ। ସିଏ ଚାରିଜଣ ଠିକ୍ ଜାଗାରେ ପହଞ୍ଚିଲେ।
ତମେ କିନ୍ତୁ ଅଲଗା ତମେ କଣ ପାଇଁ ସାଙ୍ଗରେ ଯାଉନଥିଲ କି?
ସାଙ୍ଗରେ ଯାଉଥିଲୁ ତେଲ ତେଲ ପକାଇବା ଚକରେ ଏପଟ ସେପଟ ରହିଗଲା ଆଉ।
କୋଉଥିରେ ଯାଉଥିଲ କୋଉଥିରେ?
ବାଇକରେ ତିିନିଟା ବାଇକରେ
ଓ ହୋ ବାଇକରେ ଓ ହଁ ବାଇକ ରେ ତାହେଲେ ଭଲ। ଯେତେବେଳେ ନାହିଁ ସେତେବେଳେ ଆସି ପହଞ୍ଚି ପାରିବ। କେତେବେଳେ ଗଲ କେତେବେଳେ ଭାରିକିି?
ଆମେ ଯାଉ ଯାଉ ବହୁତ ଲେଟ୍ ଖରା ବାହାରିଲାଣି ଆମେ ଗଲୁ।
ଓ ହୋ।
ସେଠି ପହଞ୍ଚିଲୁ ସିଏ ଯିଏ ବି ଯିଏ ସେମାନେ ବି ଯେଉଁ ଠିକ୍ ଜାଗାରେ ପହଞ୍ଚିଲେ ସେଠି ବର୍ଷା ବା କିଛି ଦେଖିପାଇଲେ ନାହିଁ ଓଧା ହେଇକି ଆଇଲେ।
ଓଦା ହେଇକି ଭଲ ହେଇଛି ତମେ ଯାଇନ। ହେଇନି ତ ତାଙ୍କର।
ଚାହୁଁଥିଲି କିଛି ହେବାର କିନ୍ତୁ ହେଲାନି।
ନା ନା ଯାହା ହଉ ଭଲ ହେଇଯାଇଛି ଆଉ କିଛି ହେଇନି ତାଙ୍କର
ତମେ ସବୁ ଯାହା ହଉ ଭଲରେ ପଳେଇ ଆଇଛ ନା ତାଙ୍କ ପୁଣି ଓଦା ହେଇକି ଆସିଥାନ୍ତ ଠାକୁର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତିନି। ସେଇଟା ତମ ସହିତ ହେଲା କି ତମେ ଗଲନି ବୋଲି ଭଲ। ମାନେ ତମେ ବି ତାଙ୍କ ସହିତ ଓଦା ହେଇକି ଆସିଥାନ୍ତ।
କିନ୍ତୁ ଦି ଜାଗା ଗାଡି ଗଡେଇଛୁ ଆଉ।
ନା ଯାହା ବି ହେଲେ ଟିକେ ଠାକୁର କଷ୍ଟ ଦେବେ କଷ୍ଟ ଯୋଉଠି ନାହିଁ ନା କୃଷ୍ଣ ପାଇ ପାଇଆକୁ ହେଲେ କଷ୍ଟ କରିବାକୁ ପଡିବ।
ହଁ।
ହଁହଁ। ଆଉ ସବୁ ଭଲ ଦେହପ ଘରେ କିମି ସବୁ କଣ କରୁଛନ୍ତି?
ଘରେ ସବୁ ଭଲ ଜୀବନ ଚାଲିଛି ଆଉ।
ଓହୋ। ଆଉ ହଁ। ମତେ ଭଲ ରାତି କଣ ଖାଇବାକୁ କହୁଛି ତମର?
ରାତିକି ଆମର ହଉଛି ରୁଟି ଭଜା।
ଶୁଣୁ ଆମେ ତ ପ୍ନ୍ କଲେ ଆମେ କେବେ ଗୋଟେ ଯିବା ଧ ଶୀତ ଦିନ ଆମେ ଯିବା ଦୁର୍ଗା ପୂଜା ବେଳକୁ ହେଲା। ସବୁ ତ ହେଲା କିନ୍ତୁ ରୋଷେଇ କିଏ କରିବ ରୋଷେଇ ତ କି ଶିଖିଲ ମୁଁ ଖାଲି କିଛି ଇଏ ଲ କ ଲଛା ମୁଁ ଶିଖିଛି ରୁଟି ଶିକିଛି ପରଟା ଶିଖିଛି ଏଇଗୁଡ଼ା ଶିଖିଛି ଚାହା ଶିଖିଛି। ମ୍ୟାଗି କରିସିଖିଛି ଆଉ ମଟନ ଫଟନ କି ଚିକେନ ଫିକେନ କଲେ କିଏ କରିବ?
ଏବେ ତ ଫୋନ ସବୁ ଉପକରଣ ଆମେ ଦେଖିକି ହଁ ମୁଁ ଆଇଁଷ ହଁ ମୁଁ ଆଇଁଷ ଖାଇଏ ଅଳ୍ପ ଆଉ।
ଓହୋ ତାହେଲେ କଣ କରିବା ଚିକେନ କରିଦବା ଟିକେ ଭାତ କରିବ ନା ଭାତ କରିବ ନା ନା ନା ରୁଟି ପରଠା ହାରିଆ କରିବା।
ଗାଧୁଆ ବେଳେ ହେଲେ ଭାତ କରିନେବା ରାତିରେ ହେଲେ ରୁଟି କରିନେବା ଆଉ।
ଓହୋଃ। ଠିକ କଥା ସେୟା କରିବା ରାତିରେ ତୁ କୁଆଡେ ଯାଇହବନି ପାହାଡ ପରୁ ରାତିରେ କେମିତି ଯିବା। ଦିନରେ ଯିବା ଦିନ ବେଳେ ହେଲେ ଭାତ କରିଦବା ଆଉ। ହ ତ ମୁଁ ଜିରା ରାଇସ୍ ଦେଖିଛି ଜିରା ରାଇସ୍ କରିଦବା ହଁ। ବଡ ଗାଡିି ଟିକି ନହେନେ ହବନି।
ଏବେ ବି ମୁଁ ମୁଁ ଛାତ ଉପରେ ବସିଛି।
ହଁ।
ମୁଣ୍ଡ ଉପରେ ଗୋଟେ ତାର ଯାଉଛି।
ହଁ ଭଲ ଆଉ ଫେର ମାଗି ଦେଇ କିଛି ଗୋଟେ ତାରାକୁ ମାଗିଦେଲେ ଭଲ ତାରାକୁ ମାଗି- ଏତି କିଛି ଗୋ।
ମୁଁ ମାନିବି ନାହିଁ କିନ୍ତୁ ଯାଉଛି ଦେଖିଲି।
ଓହୋ ଛାତ ଗୋଟେ ତମର କଣ ବାଉଣ୍ଡ୍ରୀ ବୁଲା ହେଇଛି ନା ନା ନଣ୍ଡା ଛାତ।
ନଣ୍ଡା ଛାତ ତ ଅଳ୍ପ ଅଳ୍ପ ଦି ଦିଟା ଏଟା ବାଉଣ୍ଡି ଆଉ।
ଓହୋ ମଧ୍ୟ ଘରକୁ କେତେବେଳେ ଯିବୁ ନ ହେଲେ।
ହଁ।
କେଦିନ ଚାଲି ଆଇବୁ।
ଆ ମୋର ଛୁଆ ପିଲା ନାହାନ୍ତି ନା।
ଛୁଆ ପିଲାଙ୍କ କଥା ନୁହେଁ ବଡ ଲୋକ ବି ଏ କର କେବେ ଯିବୁନି। ଭଲ ନୁହଁ। ଆଉ ତମ ସେପଟେ ସବୁ ମୁଗ ଫୁଗ ଚାଷ ହୁଏ ନା ମୁଗ ବିରି?
ନା ଆମର ଆଗରୁ ହେଉଥିଲା ମୁଗ, ମଝିରେ ବନ୍ଦ କରିଦେଇଥିଲି। ଫେରେ ଏଥର ମୁଗ କରିଥିଲେ କିଛି ଲୋକ ଲାଭ ପାଇଛନ୍ତି କିଛି ଲୋକ
କ୍ଷତି ପାଇଛନ୍ତି ଆଉ ଉ ଉ ଲାଭ ପାଇ ଭଲ କିନ୍ତୁ କ୍ଷତି ହେ ଟିକ ମନ ଦୁଃଖ ହୁଏ କାହିଁକି ସେମାନେ କେତେ କଷ୍ଟରେ କରଥିବ ଇଏ କରୁଥିବେ କ୍ଷତି ନା ସେଇଟା ଭାରି ବାଧିବ। ହ
ହଁ! ଏଠି ଆମ ଏଠି ଯିଏ ମାଙ୍କଡକୁ ଜଗୁଛି ସେ ଲାଭ ପାଉଛି। ମାଙ୍କଡକୁ ଯେ ଯଗୁନି ସେ କ୍ଷତି।
କଟ ତମ ଏରିଆରେ ବୋଧେ ବହୁତ ସାରା
ହଁ ଆମର ଟିକେ ବଜାର ଏରିଆ ନା ମାଙ୍କଡ ବହୁତ।
ଓହୋ! ହଁ ମାଙ୍କଡ ଗୁଡାକ ଯାହା ହଉଛନ୍ତି ସବୁ ଖାଇ ଦଉଛନ୍ତି।
ଆଉ ତୁମେ ତୁ ପା ରଖୁ ପଶୁକୁ ରଖୁନା କଣ ସବୁ ପଶୁ ପକ୍ଷୀଙ୍କୁ?
ହଁ ମୁଁ ବହୁତ ପଶୁପ୍ରେମୀ।
ହଁ ଭଲ। ଆରେ କୁକୁର କିତିଟା ରଖିଛୁ?
ଦୁଇଟା ରଖିଛି।
ଆଉ ତାଙ୍କ ସବୁବେଳେ ତାଙ୍କ ଯତ୍ନ ନଉଥିବୁ ଆଉ। କୁକୁର ରଖିଆ ଭଲ ଯେ କିଛି ଖରାପ ନୁହଁ ବଢଆ। ସବୁବେଳେ ଦେଖ ତାଙ୍କୁ ଯେତେ ସ୍ନେହ ଦବୁ ତ ସେତେ ସ୍ନେହ ଶ୍ରଦ୍ଧା ଦେବେ।
କୁକୁର ବହୁତ ସ୍ନେହ।
ବହୁତ ଭଲ। ଆଣିକି ସବୁ ଘରେ ବି ଯୋଉମାନେ ରଖନ୍ତି ଭଲ।
ହୁଁ।
ହଉ ତମ ନଈରେ ପାଣି ଆସିଛି ନା ପାଣି ଆସିନି?
ନଈରେ ଏଇ ମାସରେ ପାଣି ଆସେ, ହେଲେ ଅଳ୍ପ ଆସିଛି ଆଉ।
ଉମ୍ ନଈରେ ତମେ ସବୁ ଗାଧେଇବାକୁ ସବୁ ଯାଉଥବ?
ହଁ ଆଗରୁ ଯାଉଁ ହେଲେ ଆର ବର୍ଷ ଗୋଟେ ଦୁର୍ଘଟଣା ହେଇଗଲା ତ ନଈରେ।
ଓହୋ। କଣ ହେଇଚି?
ଏ ବୁଡ଼ିିକି ମରିଗଲେ।
ଏ ପ୍ରଭୁ। ହଉ ହଉ ଛାଡ ଛାଡ ସେ କଥା। ତମର କିନ୍ତୁ ଭଲ। ତୁ କୋଉ ସଦାବେଳେ ଆମ ଘର ପାଖରେ ନଈ ମୁଁ ସେଇ କଥା ପଚାରି ନୁହେଁ କିନ୍ତୁ ତମେ ତ ଭଲ ପହଁରା ପହଁରା ଶିଖିଥିବ ବଢିଆ। ପହଁରା ଶିଖିଛୁନା ତୁ?
ଓ ହଁ ହଁ ଆମେ ତ ସବୁ ହଷ୍ଟେଲରେ ରହୁଥିଲୁ ମୁଁ ଜାଣିଚି। ଯାହାବି ହେଲେ ଛୁଟିରେ ଆ ସବୁ ତୁ ଆସିକିନି ଯାଉ କି ନ ଯାଉ ସେ କଥା ପଚାରିଥାନ୍ତି।
ହଁ ଘରେ ଛାଡ଼ନ୍ତିନି ସେଇ ନଈଟା ଟିକେ ଆମର ଟିକେ ଗଭୀରିଆ ନଈ ତ।
ଓହୋ। ଏଇ ତେଜପତ୍ର ଗଛ ବା ତୁ କଉ ତମ ଗାଁରେ ବହୁତ ଜଣଙ୍କର ଅଛି। ଏବେ ଆଉ ଅଛି ନା ଭାଙ୍ଗି ସାଇଲେଣି ସେ ତେଜପତ୍ର ଗଛ ଗୁଡାକ?
ହଁ ତେଜପତ୍ର ଗଛ ଆମ ଏପଟେ ବହୁତ।
ତେଜପତ୍ର ଗଛ ଆଉ ବଢେନା ତେଜପତ୍ର କହନି ତୁ ରଖିଥିବୁ ହେଲା। ମୁଁ ଯାଇଁକି ନେଇକି ଆସିମି ତେଜପତ୍ର। ତେଜପତ୍ର ଗୁଡା ଭଲ ଯେ, ଚା ଫା କରି ପିଇଲ। ଭାତ ଯେତେବେଳେ କରିଦବ ତେଜପତ୍ର ଦିଟା ପକେଇଦବ ବଢିଆ ବାସ୍ନା ଆସିବ।
ହଁ ଆମର ଏଠି ଗାଁ ଲୋକ ବି ଆମ ଘରୁ ଆସିକି ନେଇକି ଯାଆନ୍ତି ତେଜପ
ହଁ ହଁ ତେଜପତ୍ର ବଢିଆ। ରଖିଥିବୁ ହେଲା।
ହଁ ହଁ।
ହଁ ଆଉ ତମର କଦଳୀ ଗଛ ଯୋଉ କୁ ଅଛି କହୁଥିଲୁ ମେଞ୍ଚେ ମାଙ୍କଡ ସବୁ ରଖୁଛନ୍ତି ନା କଦଳୀ କି?
କଦଳୀ ଯତ୍ନ ଟିକେ ନବାକୁ ପଡୁଚି, ଉମ୍ କାଗଜ ଗୁଡେଇଆକୁ ହଉଛି।
ହଁ।
କଦଳୀରେ ହେଲେ ରହୁଛି।
ଯତ୍ନ ନବାକୁ ହବ। ଯା ନହେଲେ ମାଙ୍କଡ଼ ଟେକି କି ନେଇ ଯାଇଥିବେ। ତମେ କଦଳୀ ଖାଇବା ଆଶାରେ ଥିବ ମାଙ୍କଡ଼ ସେପଟେ କଦଳୀ ଖାଇକି ବୁଲୁଥିବ।
ସବୁ ଜିନିଷକୁ ଟିକେ ଯତ୍ନ ଦରକାର।
କେୟାର ନେନେ ସବୁ ଭଲସେ ହବ। ହୁଁ। ଆଉ ତୁ ତୁ ସକାଳ ବେଳେ ଦୋଉଡିଆକୁ ଯାଉଛୁ ନା କଣ?
ହଁ ମୁଁ ଯାଉଥିଲି ଏବେ ବର୍ଷା ପାଇଁ ଟିକେ ବନ୍ଦ ଅଛି।
ଓହୋ ହଁ ହୁଁ ଭଲ ସକାଳୁ ସ ପ୍ରତ୍ୟେକ ଦିନ ସଖାଳକୁ ଦୌଡିବୁ, ଏକ୍ସରସାଇଜ କରିବୁ, ମାନେ ଖେଳକୁଦ କରି ବୁ, ବଡି଼କୁ ସଦାବେଳେ ଆକ୍ଟିଭ ରଖିବୁ।
ଖେଳକୁଦ ସବୁବେଳେ ଚାଲିଚି, ଦୌଡ଼ା ଦୌଡି଼ ଟିକିଏ ବନ୍ଦ ଆଉ।
ହଁ। ଖେଳ, କୁଦ ଏସବୁ କାରଣ କଣ ଜାଣି, ଦେହରେ ମାନେ, ଶକ୍ତି ରହିବ, ସଦା ବେଳେ କରିନେ। ମାନେ, ଦେହଟା ସଦାଳେ ମାନେ ଇଏ ହେଇକି ରହିବ। ଶକ୍ତିଶାଳୀ।
ଆମ ଗାଁ ରୁ ଏଥର ଗୋଟେ ବଡ଼ ଖେଳର ଆୟୋଜନ ହେଇଥିଲା।
ହଁ। କି ଖେଳ?
କ୍ରିକେଟର।
ହଁ ହବ।